ଏଇଥିରେ କଲ୍ କରିବାର ଅଛି କି।
ରହ ଛାଡେ, କଣ କରୁଛୁ?
ବସିଚି ଲୋ ତୁ?
ମୁଁ ବି ବସିଛି। ଆଉ ରୋଷେଇ କଣ କରୁଛୁ?
ରୋଷେଇ କୁ ସକାଳୁ ସରିଲାଣି ଭାତ, ମୁଗ ତରକାରୀ ମସଲା ଦେଇକି ଶିମ୍ବ ଆଳୁ ରାଇ। ଆଉ ତୁ?
ମୁଁ ସେଇଠି ଭାତ କରିଲି ଡାଲି କ-କ କଣ ଭାତ କଲି ମାଛ ତରକାରୀ। ଆଉ-ଉ-ଉ ଶାଗ ଭଜା, କୋବି ଆଳୁ ଭଜା, ଆଉ ରୁଟି।
ତୁ ଆସିଲୁ କେତେବେଳେ?
ଏ ଆସିକି ପହଞ୍ଚି ତତେ କଲ କଲି ନାନୀ ସହିତ କଥା ହେଲି। ସେଇ ତତେ କଣ କ ଆଉଥରେ ସନ୍ଧ୍ୟାବେଳ କୁ ପଳେଇବି ଗଲେ ପୁଣିଥରେ ରୋଷେଇବାସ ସେଇଠି ମୁଁ ଯା ନାହିଁ।
କୁଆଡେ ଯାଇଛି?
ତା ବାପ ଘରୁକୁ ଗଲା। ଆଉ ଆମ ଶାବଡ଼ ଠାକୁରାଣୀ ଆସିବେ କାଲି ବସିବେ ପରଦିନ ଓହ୍ଲେଇବେ।
ଓ ହୋ।
ହୁଁ। ଆଉ କଣ କହିଲୁ ତୁ ରଜରେ କଣ କଣ କରୁଛୁ କହ?
କଣ ମୁଁ ହିଁ ଏବେ ତୁ ଦେଖୁଛୁ ଏଇଟା ମୁ ଏସପେକ୍ଟ କରିନଥିଲି ଏତେ ଏଟା ଥିଲା ସାଙ୍ଗ ସାଙ୍ଗେ ଗଲା ଞଜେକ୍ସନ୍ ନେଲି ରହିଲାନି କିଛି।
ତ ବ୍ଳିଇଡିଂ ଯଦି ହେଇଯାଇଥିବ ମାନେ ଯୋଉଟା ଯୋ ରକ୍ତ ଯୋଉଟା ହେଲା ସେଟା ଯଦି ହେଇ ଯାଇଥିବ
ସଡନଲି କ୍ଳ ଅ ମାନେ ସାଙ୍ଗେ ସାଙ୍ଗେ ସରି ସାଙ୍ଗେ ସାଙ୍ଗେ କ୍ଳଟ ଗଲା ମୁଁ ଜାଣି ପାରିଲିନି।
ହୁଁ ହଁ
ପେଟ ଖାଲି କାଟୁଛି କହନା। ଆସୁଛନ୍ତି ଆର ମାସରେ ରହିବେ ଆଠ ମାସ ଶାଶୁ ମାତାଶ୍ରୀ।
ତୋର ଯୋ ଯା ର ଯୋଉ ଛୁଆ ଜନ୍ମ ହବ ସେଥିପାଇଁ ନା।
ହଁ ସିଏ ଡାକୁୁନିବା ଇଏ ମତେ ଲଗେଇଛି ତୁଆ ମତେ ନେଇକିଯିବୁ ମୁଁ ଯିବାର ନାଇଁ। ମୁଁ ନିଜେ ଯାଉନି ମୋ ଟ୍ରିଟମେଣ୍ଟ ପାଇଁ ମୋର ସ୍ପାଇନାଲକଡ଼ ଫୋ ଫୁଲିକି ଆଉଥରେ ପେନ୍ ହଉଛି।
ସେ କଣ? ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ମୁଁ ମତେ ଲଗେଇଛି ତୁ ଆସେ ମତେ ନେଇକି ଯିବୁ।
ଯେ ତୁ ଯା। ତୁ ଯାଇକି ଆଣିବା ଟା ତ ଠିକ ରହୁନି ନା ଏଇନା ତୋର ବି ତ ଦେହ ଖରାପ ହଉଛି। ହ୍ୟାଲୋ।
ସିଏ ବା ହ୍ୟାଲୋ
ହଁ ହଁ ଶୁଣା ଯାଉଛି କୁହ।
ଓ ମୁଁ ନାଇଁ ତୁ ଆସେ ମତେ ନେଇକି ଯିବୁ। ଆଉ ସୋନା ତ ଆସିପାରିବନି ଏ ଏଇ ଟାଇମ ରେ। ମୋ ଶ୍ୱଶୁର ତ ଯିବେନି।
ଶଶୁର ତ ଯିବେନି।
ହଁ ମୁଁ କୁଆଡେ ଯିବ ବି କହିଲୁ ମୋର ଏମିତିରେ ମୋର ସ୍ପାଇନାଲକଡ଼ ପ୍ରୋବ୍ଲେମ ଆଉଥରେ ବାହାରିଛି ଯେ ମୁଁ ଯାଉନି। ପେନ୍ ହଉଚି।
ତ ଶୁଣ ତୁ ଏବେ ପ୍ରପର ରେଷ୍ଟ ନେ ମାନେ କଣ କହିଲୁ ଯେତିକି ପାରୁଛୁ ନିଜ ପାଇଁ ସମୟ ବାହାର କର। ନିଜେ ରେଷ୍ଟ୍ ନେ ମାନେ ଯୋଉ ଆମର ହଁ ନିଜ ପାଇଁ ସମୟ ବାହାର କଲେ ହିଁ ଆମେ ମାନେ ସେ-ଏ-ଏ-ଏ ଦୁଃଖ ଭିତରୁ ବାହାରିକି ଆସି ପାରିବା। କାହିଁକିନା ମୁଁ ସେଇ ଜିନିଷ ଟା କରିଲିନି ବୋଲି ମୁଁ ଏତିକି କଷ୍ଟ ପାଇଲି। ବୁଝୁଚୁ କାହିଁ ନା ସେଇ ଶାଶୁ ଘର ଲୋକ କେହି ପିଠିରେ ପଡିବେନି କି ତୋ ସ୍ଵାମୀ ବି ପିଠିରେ ପଡ଼ିବନି ତୁ ନିଜେ ସେଇଟାର ମାନେ ଫିଲ୍ ଫିଲ୍ କରିବୁ।
ହୁଁ।
ତେଣୁ ଯେତିକି ପାରୁଛୁ ନିଜକୁ ସମୟ ଦେ ତୋତେ ଅନ୍ୟମାନଙ୍କ ପାଇଁ କିଛି ଭାବିବାର ନାହିଁ। ଖା ପିଇ ଶାନ୍ତିରେ ରହ ଯେ ଆଉ ଗୋଟେ କଥା କଣ କହିଲୁ। ସୋସିଆଲ ମିଡିଆରୁ ଟିକେ ଦୂରେଇକି ରହ କାହିଁନା ସୋଆଲ ମିଡିଆ ଗୋଟେ ଏମିତି ଜିନିଷ ସେ ଆମକୁ ସପୋର୍ଟ ତ କରୁଛି।
ବା କିଛି ସପୋର୍ଟ କରୁନି କିଛି ସପୋର୍ଟ କରୁନି ଆହୁରି
ସେଇଟା ତ ଅଲଗା କଥା ଯେ। ଅ ଖାଇ ସାରିଲୁଣି। ଖାଇ ସାରିଲୁଣି କି ଏ ତୋ କଥା ଶୁଣା ଯାଉନି ମତେ କିଛି।
ଏବେ ଏବେ ଖାଇବି ଏବେ ଖାଇବି।
ଓହୋ।
ସକାଳେ ଏ ଖାଇଥିଲି ଇପି ଆଉ ମୁଗ ତରକାରୀ।
ହଁ। ଆ ହ୍ୟାଲୋ ହ୍ୟାଲୋ। ତୋର ନେଟୱକ ଇସ ରହୁଛି ବୋଧେ ଟିକେ ବାହାରକୁ ଆସିକି କଥା ହେ
କଣ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ରନ। ହ୍ୟାଲୋ।
ହଁ।
ଶୁଣା ଗଲା ଆଲୋ ପୁରା ବାହାରେ ବଇଛି ପୁରା ବାହାରେ
ଓଁ ହଁ।
ପୁରା ନେଟୱାର୍କ ସେ ବାଙ୍ଗାଲୋର ରେ ବି ଦେଖିେଇଲାଣି
ହାଇଦ୍ରାବାଦ ପଳଉଛି ହଉଛି ରେ
ମେସେଜ ଦେଖେ।
ହ୍ୟାଲୋ।
ମେସେଜ ଦେଖେ।
ହଁ ହଉ।
ତୁ ପୁତୁରା କେବେ ଗଲା।
କି ମାଛ।
ସିଏ ଥିଲା ଆମ ଘରେ ମୋର ଯୋଉଟା ମିସ୍କ୍ୟାରେଜ୍ ସବୁ ତାର ପୂର୍ବ ଦିନ ଗଲା।
ମତେ ଲାଗୁଛି କଣ କହିଲୁ ସେ ଯୋଉ ତୋ ପେଟକୁ ମାରିଦେଲା ବୋଲି ଯୋଉ କହିଲୁନି।
ହଁ।
ସେଇଟା ବୋଧେ କିଛି ହେଇଥିବ।
ମୁଁ ଜାଣିନି କିନ୍ତୁ ବହୁତ ଜୋରରେ ପେନ୍ କରିଲା ସେତେବେଳେ ମାନେ ବହୁତ ଜୋରରେ ଠାଏ କିନା ଗୋଟେ ବସେଇଥିଲା।
କାହିଁକି ନା ଦେଖ ସେଇଟାମରେ କଣ ପୁରା ବଡି ପୁରା ସେନସିଟିଭି ହେଇକି ଥାଏ। ମାନେ ପୁରା ନରମ ବାଲା ହେଲା। ଆ ସେଇ ଟାଇମ ରେ ତ କଷ୍ଟ ଟା ବି ସହିପାରିବେନି ନା?
ହୁଁ
ତତେ କାମ ବି କରିବାର ନଥିଲା ଏତେ ପ୍ରେସର କରିକିନା କାମ କରିବୁ ସେଥିରେ ଗୋଟେ ଛୁଆ ସମ୍ଭାଳିବା ସମ୍ଭବ ନଥିଲା? ଥିଲା ତୁ ଟିକେ ନାକୁ ନିଜ ପାଇଁ ଟିକେ ଭାବିକିନା କରି ଥିଲେ ହେଇ ନଥାନ୍ତା
ସିଏ ତ ଆଣିକି ଛାଡି ଦେଇକି ଗଲେ ତା ପୁଅ କୁ ମୁଁ କେତେଥର କହିଲି ନେଇଯାାଉ ବୋଲି
ତାଙ୍କର କିଛି ଅସୁବିଧା ହେଲା କି ତୋର ଅସୁବିଧା ହେଲା
ହ
ଭାଇ କଣ କଉଥିଲେ
ବୁଝୁ ନାହାନ୍ତି ଏବେ ବି ଏବେ ବି କେହି ବୁଝୁନାହାନ୍ତି ମତେ କହୁଛନ୍ତି ହଁ ଗଲା ତ ଗଲା ଆଉ ଥରେ ହବ ମୁଁ କଛି ହଁ ଗୋଟେ ପରେ ଗୋଟେ ଯାଉ ଯାଉଥିବ ଗୋଟେ ପରେ ଗୋଟେ ହଉଥିବ ଆଉ
ତୋ ଶାଶୁ କଣ କହିଲେ?
ମୋ ଶାଶୁ କହିଲା ଏବେ କଣ ନା ତିନି ତିନିଟା ପିଲା ହେଲେ ମୁଁ ସମ୍ଭାଳି ପାରିବିନି? ଆଉ ସୁନାର ହେଲା ପରେ ଛଅ ସାତ ମାସ ପରେ କରିବୁ ମୁଁ କହିଲି ହୋଉ।
ଏଇଟା କାହା ହାତରେ ନାହିଁ ରହିଯାଉଛି
ସେଇ କଥା ମୁଁ କ ଯାଣିକି କରୁଛି ନା ମୁଁ ପ୍ଲାନିଂ ରେ କରୁଛି ମୁଁ ତ ସେଇ ପଳୁଛି
ମୁଁ କଣ କହିବା କଥା କଣ କହିଲୁ ତୋ ବ ମାନେ ତୋ ଶରୀର ଏବେ ବା ରେଡ଼ି ନାହିଁ ନା ଗୋଟେ କ୍ୟାରି କରିବା ପାଇଁ? ଛୁଆ ରଖିବା ପାଇଁ ସିଏ ତାର ସ ସମୟ ଟା ଠିକ ନାହିଁ ତୁ ଏବେ ନ କରିଥିଲେ ଠିକ ହେଇଥାନ୍ତା ତୁ ଆଗ ଠିକ ହେଇ ତାପରେ ଗୋଟେ ଛୁଆ ଜନ୍ମ କରିଥାନ୍ତୁ?
ଆରେ ମୁଁ ପ୍ଲାନିଂ ରେ ନଥିଲି ମୁଁ ଏକ୍ସପେଟ ବି ଭଲନଥିଲ ରହିବ କଅଣ୍ଟନିଅସ ଜର ହେଲା ଯୋଉ ହସ୍ପିଟାଲ ରେ ଗଲେ ଗୋଟେ ଟେଷ୍ଟ କରିଦିଅ
ହୁଁ ହୁଁ ନାଇଁ ରହିଲା ଭଲ କଥା ହେଲା କିଛି ଖରାପ ନୁହଁ କିନ୍ତୁ ତୁ ତ ସେତିକି ଆରେ ମୁଁ କହିବା କଥା କଣ କହିଲୁ ତୁ ରେଡି ଥିବା ଦରକାର ନା କାରଣ ତୋ ବଡି ତାକୁ ଆକ୍ସେପ୍ଟ କରୁନଥିବ ଏବେ
ମେ ବି
ତୁଉ ତୁ ମୋରାଇଲେ ହିଁ ଡାଉନ ଅଛୁ
ମାନେ ଏତେ ଗୋଟେ ଡିପ୍ରେସନ କୁ ପଳେଇଲେଣି ଜାଣିଛ ମୁଁ କାହା ସହିତ କଥା ହଉନି କାହା ସହିତ ବି ଘଣ ଲୋକଙ୍କ ସହିତ ବି ନହିଁ
କାହିଁକି
କିର୍ଛିଡା ଲାଗୁଛି କିଏ ବି ଗୋଟେ ମାନେ ଘରେ ବି କିଏ ଗୋଟେ ଫୋନ କଲେ ସେ ସେ ମେଟୋ ରୁ ହୁ ଯେ ମତେ ଚିର ଚିର୍ ଲାଗୁଛି ମୁଁ କହୁଛି ମତେ କେହି ଫୋନ୍ କରନି କୋଉ ଶୋଉଛି ରାତି ଚାରିଟା ପାଞ୍ଚଟା ଏମିତି ଶୋଉଛି ଉଠିଚୁ ମାନେ ସାଢେ ଦିଟା ତିନି ବେଳକୁ ସଉଛି ପାଞ୍ଚଟାଢେ ଚାରି ପାଞ୍ଚଟା କପଡୁଛେ ଘଣ୍ଟେ ଦି ଘଣ୍ଟେ ଆଉ ଦିନ ସାରା ନିଦ ନାହିଁ ଆଖି ତଳ ପୁରା ବ୍ଲାକ୍ ପୁଡ଼ିଗଲାଣି ଏ ନିଦ ତ ହଉନି ମୁଁ କଣ କରିବି ଆଉ ଥର ସାଇକ୍ରେଟିକ ମେଡିସିନ କଣ୍ଟିନ୍ୟୁ କରିବିନି
ନହିଁ ଏ ଖାଆନି ଭଲ ନୁହଁ ବେଶୀ ଖାଇବାଟା
ତୁ ତୁ କଣ ଖାଇଥିଲୁ ଭାତ
ମୁଁ ଭାତ ମାଛ ଆମ୍ବ ଆଉ ଶାଗ ଏ ସବୁ ଖାଇକି ପଳେଇ ଆସିଛି ଏବେ ଆସିଲା ବେଳକୁ ରୁଟି ଭଜା ଧରିକି ଆଶୁ ଜୋରେ ସମେସ୍ତେ ଦି ଜଣ ଯାକ ଖାଇବୁ
ହୁଁ ହୁଁ
ଖାଇ ପିଇକି ପୁଣିଥରେ ଯିବି କି ସେଇଟା ରୋହି ମାଛ ଆଉ ଗୋଟେ କଣ ଜଳଙ୍ଗ ମାଛ
ଜରଛ
ମୁଁ ତ ସେ ଚଳଙ୍ଗ ମାଛ ଖାଏନି
ହୁଁ ହୁଁ। ପୁରା ହୋଲି ସେଇଟି ହିଁ ରହୁଚୁ?
ହଁ ସେଇଟି ଘର ବି ଦେନ୍ କାମ ଚାଲିଚି ଆଉ ନ ରହିଲେ କେମିତି ହବ କହ?
ଏଇଟିକି ପୁଣି କେବେ ଆସିବୁ ଆଜି ଗଲେ?
ଆଜି ଗଲେ ଆମ ଠାକୁରାଣୀ ଆସିଲେ ପଳେଇ ଆସିବି ଆଉ। ସେଇ କାଲି ସିଏ ବସିବେ।
ହୁଁ ହୁଁ।
ପରଦିନ ଓହ୍ଲେଇବେ।
ହୁଁ।
ମୁଁ ଗୋଟେ କଥା ଶୁଣୁ ମୁଁ ପରେ କଲ୍ କରୁଚି ହେଲା।
ହୁଁ ହୁଁ ଚାଲ ବାଏ।
ହୁଁ ହୁଁ।